ଜୟ ମାତା ଦୀ ଭାଇ ଆପଣ କଁ କରୁଛନ୍ତି?
ନା ବର୍ତ୍ତମାନ ମୁଁ ଏଠି ଘରେ ଅଛି ଆଉ ସକାଳୁ ଆଜି ବହୁତ୍ ଡେରିରେ ଉଠିଲି ତ ସେଇଥିପାଇଁ ଏବେ ନି ତ୍ୟକମ ସାରି ବସିଛି ମଧ୍ୟ ଆପଣ ମଧ୍ୟ ଆଜି ଡେରିରେ ବୋଧ୍ ହୁଏ ମୁଁ ଉଠିଥିବେ।
ନା ବର୍ତ ଆଜି ମୁଁ ଟିକେ ଏପଟେ ବର୍ଷା ହେଉଥିଲା ତ ମୁଁ ଆଜି ସଖାଳୁ ଜଲ୍ଦି ଉଠି ଯାଇଚି ଛଅଟାରୁ ଛଅଟାରୁ ଉଠିକି ଟିକେ ବୁଲାବୁଲି କରୁଥିଲି ତାପରେ ମୁଁ ବର୍ତ୍ତମାନ ଟିକେ ଘରକୁ ଆସିିକ ନିତ୍ୟକର୍ମ ସାରିଚି ବର୍ତ୍ତମାନ ମୁଁ ବାହାରୁଚି ଗୋଟେ ବନ୍ଧୁଙ୍କ ଘରକୁ ଯିବା ପାଇଁ। ଅ ସେ ବନ୍ଧୁ ମତେ ଆଉ ଟି କିଏ ପରେ ଭାବ୍ କଉ କଉଥିଲେ ତ ମୁଁ କିଛି ସମୟ ପରେ ଆପଣଙ୍କୁ ଫୋନ୍ କରିବି ବୋଲି ମୁଁ ବାହାରୁଥିଲି ଯଦି ସେ ଯ ତାପରେ ବାହାରିକି ବସିଥିବି ସେ ଯେତେବେଳେ ମତେ ଫୋନ୍ କରିବ ମୁଁ ତାଙ୍କ ଘରଠିକି ଯିବି। ସେଠି ତାଙ୍କ ସହିତ ଟିକେ ସମୟ ବିତେଇବି କାରଣ ତାଙ୍କ ସହିତ ସମୟ ବିତେଇଲେ ମତେ ବହୁତ୍ ଭଲ ଲାଗେ ନା ସେଥିପାଇଁ ତାଙ୍କ ପାଖକୁ ଯିବି।
ଆଜ୍ଞା ମୁଁ ବ ଆପଣଙ୍କୁ ଆଘ ପୂର୍ବରୁ ବହୁତ୍ ପୂର୍ବରୁ ଅ ଜନ୍ମଦିନ ହାର୍ଦ୍ଦିକ ଅଭିନନ୍ଦନ କହି ଦଉଚି। କାଳେ ସେ ସମୟରେ ମୁଁ ଏଇଠି ରହିପାରେ କି ନ ଫୋନ୍ କରିପାରେ କି ନକରିପାରେ ସେଇ ପାଇଁ କ୍ଷମା କରିଦେବେ।
ଆପଣ ଏମିତି କାଇଁ କଉଛନ୍ତି ଆପଣ କଣ ପାଇଁ ରହିବେନି ଆପଣଙ୍କର କିଛି କାମ ଅଛି କି ସେଦିନ ଧନ୍ୟବାଦ୍ ଆପଣ ମତେ ପ୍ରଥମରୁ ଜଣେଇବାରୁ।
ମୋର୍ ସେଇଦିନ ବହୁତ୍ କାମ ଅଛି ଯେ ମୁଁ ଟିକେ ମୋ ମାମୁଁ ଘରୁକୁ ଯିବି ଟିକେ ଅନ୍ୟ ଆଡେ ଯିବାର ଅଛି ତ ସେଇଥିପାଇଁ ମୁଁ ଆ ମୁଁ ପୂର୍ବରୁ ଜଣେଇ ଦେଲି କାଳେ ଆପଣ ଖରାପ୍ ଭାବି ପାରିବେ କହିବେ ସେ ବନ୍ଧୁ ହେଇକି ମତେ ଜନ୍ମଦିନରେ କିଛି କହିଲେନି ଏପରିକି ହେଇପାରେ ନା ଓ ମୋ କିଛିଟା ସାଙ୍ଗ ଅଛନ୍ତି ସେମାନେ ଥାଆନ୍ତି ନା କୁଅନ୍ତି ଜନ୍ମଦିନରେ ଇନଷ୍ଟାଗ୍ରାମ୍ ରେ ଷ୍ଟୋରି ନଦେଲେ ସେ ଟିକେ ମନ ଦୁଃଖ କରନ୍ତି। ତ ସେମିତିଆ ଥାଆନ୍ତି ନା କିଛିଟା ପିଲା।
ନା ନା ସେ ଭଳିଆ ମୁଁ ନୁଅ ଆପଣ ଯେତେବେଳେ ମତେ ଜଣେଇବେ ମୁଁ ସେତେବେଳେ ଖୁସି ହେବି। କିଛି ଅସୁବିଧା ନାଇ ସେ ଭଳିଆ ପିଲା ମୁଁ ନୁଅ ଯେ ଯୋଉମାନେ ମତେ ଜନ୍ମଦିନ ଜଣେଇଲେ ଜଣେଇବେ ସେଟା ତାଙ୍କ ଉପରେ ନିର୍ଭର କରେ ସେମ୍ କୋଉ ମାନେ ମତେ ଆଉ ଶୁଭେଚ୍ଛା ଜଣେଇବେ କୋଉମାନେ ଜଣେଇବେ ନାହିଁ ମୋର ଜନ୍ମଦିନ ରହିବାର ଆହୁରି ପନ୍ଦର ଦିନ ଅଛି ତ ଆପଣ ଯଦି ଟିକେ ଚେଷ୍ଟା କରନ୍ତୁ ଯେ ସେ ପନ୍ଦର ଦିନ ଭିତରେ ଆପଣ ମାମୁଁ ଘରକୁ ଯାଇକି ଫେରିଆସନ୍ତୁ ମୋ ଜନ୍ମଦିନ ସୁଦ୍ଧା କାରଣ ମୋ ଜନ୍ମଦିନ ଦିନ ମୁଁ ଭାବୁଥିଲି ଆପଣ ମୁଁ ଆଉ ଜଣେ ମୋ ବନ୍ଧୁ ଆମେ ଟିକେ ଯାଇଥାନ୍ତେ ଜଗସିଂହପୁର ବୁଲିଆ ପାଇଁ ଆଉ ଆପଣ କହୁଛନ୍ତି ଯେ ଦିନ ଯିବ ବୋଲି ମୁଁ କହୁଥିଲି ଯେ ଦୟାକରି ଟିକେ ଆପଣ ସେଦିନ ଟିକେ ଫ୍ରି ହୁଅନ୍ତୁ। କାରଣ ଆମେ ମିଶିକି ଟିକେ ବୁଲିଆକୁ ଯାଇଥାନ୍ତେ ବୋଲି।
ଆପଣ ଜଗସିଂପୁର୍ ଯିବା କଥା କହୁଥିଲେ ତ ମୋର ମନ ପଡ଼ିଲା ଏଇଥିରୁ ଯେ ମୋର ଗୋଟେ ସାଙ୍ଗ ଅଛି ଯାହାର ଆପଣଙ୍କର ଜନ୍ମଦିନରେ ଏ ତାର ଜନ୍ମଦିନ ତାରିଖରେ ଜନ୍ମଦିନ ପଡେ ତାର ବି ଘର ଜଗସିଂହପୁର୍ ବୋଧେ ଆପଣ ତାକୁ ଦେଖା କରିବାକୁ ବୋଧେ ଯିବେ ବୋଲି ଭାବୁଛନ୍ତି।
ନା ନା ମୁଁ ଆପଣଙ୍କ ବନ୍ଧୁଙ୍କୁ ଚିହ୍ନିବି ନାହିଁ ମଧ୍ୟ ମୁଁ ତାଙ୍କୁ କାଇଁ ଦେଖା କରିବାକୁ ଯିବି ଆଉ ତା ଙ୍କୁ ତ ଜାଣିବି ନାହିଁ ଆପଣ କିଛି ଭୁଲୁ ବୁଝୁଛନ୍ତି ବୋଧେ। କିନ୍ତୁ ମୁଁ ସେ ସବୁ ତ୍ କାହାକୁ ମୁଁ ଚିହ୍ନିବି ନାଇ ଆପ୍ ପଣଙ୍କ ବନ୍ଧୁ କିଏ ଆପଣ ବୋଧେ ଜାଣିଛନ୍ତି କି ଆପଣ କହିଲେନି ଆଉ କିଏ ଅ ଛନ୍ତି ମୋ ଜନ୍ମଦିନରେ କାହା ଜନ୍ମଦିନ ପଡେ ମୁଁ ତ ଏ କଥା ଜାଣିି ନାହିଁ ଆପଣ ମତେ କେବେ ଆଗରୁ ଜଣେଇନାହାନ୍ତି। ହାଲୋ ଆପଣ କଁ ଚୁପ୍ ହୋଇଗଲେ କିଛି ଅସୁବିଧା ହୋଇ
ପଡୁଛି ଆପଣଙ୍କ ଜନ୍ମଦିନ ଦିନ ତ ମତେ ଲାଗିଲା ବହୁତ ହୁଏ ଆପଣ ଚିହ୍ନିଥିବେ ତା ଘରକୁ ଯିବେ।
ନା ନା ମୁଁ ତାଙ୍କୁ ଚିହ୍ନି ନାହିଁ। ଚିହ୍ନିଥିଲେ ତାଙ୍କ ଘ ଘରକୁ ଯାଇଥାନ୍ତି କି କଣ କରିଥାନ୍ତି କିନ୍ତୁ ମୁଁ ତାଙ୍କୁ ଚିହ୍ନି ନାହିଁ ତ କଣ ପାଇଁ ତାଙ୍କ ଘରକୁ ଯିବି।
ପରିବ
ଆଉ ଆପଣଙ୍କ ଆଉ ଆପଣଙ୍କ ଜନ୍ମଦିନ କେବେ ପଡୁଛି ଆପଣଙ୍କ ପାଇଁ କିଛି ଜଣେଇଲେ ନାହିଁ।
ମୋ ଜନ୍ମଦିନ ଡିସେମ୍ବର ମାସରେ ପଡୁଛି ଯାଇକି।
ଡିସେମ୍ବର ମାସ କେତେ ତାରିଖରେ ପଡୁଛି ଆପଣଙ୍କର ଡିସେମ୍ବର ଚାରି ତାରିଖ କି?
ନିହାତି ଆପଣ ଠିକ ଧରିଛନ୍ତି ଆଜି ଯୋଉ ତାରିଖ ଅଛି ସେଇ ତାରିଖରେ ପଡିବ। ଡିସେମ୍ବର ମାସର
ତାହେଲେ ଆଜି କୁ ଆପଣଙ୍କର କେତେ ଦିନ ରହିଲା ଯୋଉ ଜନ୍ମଦିନ ବୋଧହୁଏ ପାଞ୍ଚ ମାସ କି ଛଅ ମାସ ଭଳିଆ ଅଛି ମଧେ
ସାତମାସ ରହିଛି ଆଉ।
ସରି ମୋର କ୍ଷମା କରିଦେବେ ମୋର ଟିକେ ଅ ଗଣିତ କମଜୋର ଅଛି ତ ସେଥିପାଇଁ ମୁଁ ଆପଣଙ୍କୁ ଭୁଲ ଭୁଲ ଆନ୍ସର ଦେଲି। ଆଉ ସାତ ମାସ ଅଛି ଯାହା ହଉ ଆପଣ ଏ ଏକଥା ଆପଣଙ୍କର ଗଣିତ ବୋ ବହୁତ ତ ଗଣିତରେ ବୋଧେ ବହୁତ ଭଲ ଆପଣ କରନ୍ତି ମତେ ଯାହା ଲାଗୁଛି।
ନିହାଁତି ମୁଁ ଗଣିତରେ ବହୁତ ଭଲ ଥିଲି ବର୍ତ୍ତମାନ ପଛେ ଏବେ ନାହିଁ।
କାହିଁ ବର୍ତ୍ତମାନ ପାଠ ପଢା କଣ ପାଇଁ ଏପଟସେପଟ କଲେ ଆପଣ ଆପଣ ତ ବହୁତ ଭଲ ପଢନ୍ତି ମୁଁ ଶୁଣିଥିଲି।
ମୁଁ ମଧ୍ୟ ପଢ଼ୁଥିଲି ପଛେ ଦଶମ ପରଠୁ ମୁଁ ଟିକେ ବାତେରା ଭଳିଆ ବୁଲିକା ବୁଲିିକି କରିଥିବାରୁ ସେଥିପାଇ ମୁଁ ଟିକେ କ ଏବେ ପାଠପଢ଼ାରେ ଏତେ ଧ୍ୟାନ ଦେଇପାରୁନି। ଆପଣ ମୁଁ ମଧ୍ୟ ଶୁଣିଥିଲି ଆପଣ ହି ଭଲ ପାଠ ପଢୁଥିଲେ। ଏବେ ଆପଣ କଣ କଢୁଛନ୍ତି?
ମୁଁ ପାଠ ଆଗରୁ ଭଲ ପଢୁଥିଲି ଯେତେବେଳେ ମୋର କୋଅ ଆପଣ ତ ଜାଣିଥିବେ କୋରୋନା ଭାଇରସ ନାମକ ଏକ ଭାଇରସ ଆସିଥିଲା ଆମ ଓଡିଶାକୁ ତ ସେ ସମୟରେ ମୁଁ ଭା ଭଲ ତା ପୂର୍ବରୁ ମୁଁ ବହୁତ ଭଲ ପଢୁଥିଲି ଯ -ଯୋଉ ସମୟରେ କୋନା ଭାଇରସ ଆସିଲା ମୁଁ ଦୁଇ ବର୍ଷ ଖଣ୍ଡେ ପଢାପଢି ପୁରା ବନ୍ଦ କରିଦେଲେ ସେଇ ସମୟରୁ ମୋର ଟିକେ ପଢାପଢି ଏବେ ପ୍ରତି ଆଉ ଏତେ ହାତ ନାହିଁ। ତ ମୁଁ ଭାବୁଛି ପୁନର୍ବାର ଏଇ ବର୍ଷ ଟା ଆଉଥରେ ପଢାପଢି ଆରମ୍ଭ କରିବି ବୋଲି କାରଣ ଯଦି ନ ପଢିବି ମୋର ଆଗକୁ ଭବିଷ୍ୟତରେ ବହୁତ ହଇରାଣ ରେ ପଢିବି। ଏକଥା ମତେ ଏକ ଜଣେ ବନ୍ଧୁ ମଧ୍ୟ ବୁଝଉଥିଲେ। ଆପଣଙ୍କ କଥାମ ଶୁଭ ଯାଉଛି ନା ଶୁଭ ଯାଉନି।